ଆଜ୍ଞା।
ତୁ-ଉ କେତେବେଳେ ଆସିଲୁ ଆଜି?
ଏଇ ଆଠଟା ଆଟାରେ।
ଆଜି ଟିକେ ବିଳମ୍ୱ ହେଲା। ସକାଳେ କଣ ଘରେ କାମ ଥିଲା କି?
ସକାଳେ ଟିକେ ଉଠିଲା ବେଳକୁ ଟିକେ ଲେଟ୍ ହେଇଗଲା ଆଉ।
ଉଁ ଶନିବାର ଟା ଟିକେ ଜଲ୍ଦି ଆସିଲେ ଭଲ ହବ। କାରଣ ଆମର ସକାଳୁ ଯୋଗ କ୍ଳାସ ହଉଚି।
ଆଜ୍ଞା।
ଆଉ ତେଣୁ ଶାରୀରିକ ଆଉ ଯୋଗ। ଅ ବିଷୟ ଗୁଡା। ଅ ତୁ କଲେ ଭଲ ହବ।
ଆଜ୍ଞା ମୁଁ କରିବି।
ତେଣୁ ଆସନ୍ତା ଶନିବାରଠୁ। ଟିକେ ଶୀଘ୍ର ଆସିଲେ ଭଲ।
ଆଜ୍ଞା।
ଆଛା ଆଜି ଆମର ଆଉ କଣ କଣ କାମ ରହିଲା?
ପିଲାଙ୍କର ଇଡାଇଶ ପ୍ଲସ ଟା। ଟିକେ ଦେଖିବାକୁ ପଡିବ କେଉ କେଉ ପିଲାମାନେ ଇପୋର୍ଟ ହେଇଚନ ନା ନାଇଁ ଏରା ଚେକ୍ ଚେକ୍‌ କରିବା ପଡ଼ିବ।
ଆ ଆମର ଭୂଷଳପଟରୁ କେତେ ପିଲା ଆସୁଚନ୍ତି?
ଭୂସଳ ପୋଖ ପାଖରୁ ଆ ଆ ଦଶ ଜଣ ପାଖାପାଖି।
ଆଛା ଆମର ଗାଡ଼ି କେତେ ଟଙ୍କା ନିଆଯାଉଛି।
ଗାଡ଼ି ଇ ନଅଶହ।
ଘୋଷଳର।
ଭୂଷଳ ନସ ଭୂଷଳ ନୁଆଅବନ ଭୂସଳ ନୁଆ ଆବନ ନଶ ଲେଖା।
ଆଛା ବଲିଝାଟି।
ଭାଲିଝାଟି ସାତଶହ।
ଆ ରାମକୃଷ୍ଣ ପୁରୁ।
ସିଏ ବି ସେଇ ଛଅଶହ ସାତଶହ ଭିତରେ।
ଛଟା ଇସିରି
କାଇଁଶରି ଇ ପାଶ।
ଆଚ୍ଛା ଆ ମୁର୍ଗା।
ମୁରୁଗା ଆଠଶହ।
ଆଛା କୁନିଦା।
କୁନିଦ୍ଦା ସାତସହ।
ଆ ଶ୍ୟାମଳ।
ଶ୍ୟାମଳ ପାଶହ।
ଆଚ୍ଛା ଆମ ଶ୍ୟାମଳ ରୁ କେତେ ଆସୁଛନ୍ତି।
ଶ୍ୟାମଳ ରୁ ଉ,। ଉ ବାର ବାର ତେରଜଣ ଭଳିଆ।
କୁନି ଦାରୁ
କୁ ନିନ୍ଦା ରୁ ଉ ଛଅ ଜଣ ଭଳି।
ଆମର ପଟଣା କେତେ ନିଆ ହଉଚି।
ରେଦ୍ଦା ପାଟଣା ଟା ଆ ଆ ସ ଆଠଶହ ପଚାଶ।
ପଟଣାରୁ ଆମର କେତେ ପିଲା ଆସୁଛନ୍ତି।
ପଟଣାରୁ ରୁ ଉ ଦଶ ଜଣ ଭଳି।
ଦଶ କେନ୍ଦୁପଡ଼ା।
କେନ୍ଦୁପଡ଼ା ରୁ ଉ ପାଞ୍ଚ ଜଣ।
ପାଞ୍ଚ ଜଣ। କେନ୍ଦୁପଡ଼ାରୁ ଆମର କେତେ ନିଆଁ ହଉଚି।
କେନ୍ଦୁପଡ଼ା ଟା ସାତଶହ ପଚାଶେ ଭଳି।
ଆଚ୍ଛା ଆମର କୁମର ସିିଂଙ୍ଗା ଦର୍ଜନ ରୁ ଆସୁନ୍ତି ନା ଆସୁନାହାନ୍ତି।
କୁମର ସିଂଙ୍ଗା ପିଲା ନାଇଁ ଆସୁନାହାନ୍ତି। ଦର୍ଜନି ପିଲା ଆଉଛନ୍ତି ଦି ଦି ଜଣ।
ଆଚ୍ଛା ବାମ୍ବିଲ।
ବାମ୍ବିଲ ରୁଉଉଉଉ ବାର ଜଣ ତେର ଜଣ ଭଳିଆ ଅଛନ୍ତି।
ଉମା ବାମ୍ବିଲ କେତେ ନିଆ ହଉଚି ଗାଡ଼ି ଭଡ଼ା।
ବାମ୍ବିଲ ଅ ଅ ଏଗାରଶହ।
ଆଚ୍ଛା କୁହିକା।
କୁହିକା ସେ ହଜାରେ ହଜାରେ ପଚାଶେ।
କୁହିକା ରୁ କେତେ ଆସୁଛନ୍ତି।
କୁହିକା ରୁ ଚୋଉଦ ଜଣ।
ଚୋଉଦ କୁହିକା ପରେ ଆମର ଆସଛି ବୋଧେ ଏ ଅ, ଅ, ଅ, ପିମ୍ପୁଡ଼ିଆ।
ଆଜ୍ଞା।
ପିମ୍ପୁଡ଼ିଆରୁ ଆମର କେତେ ଜଣ ଆସୁଛନ୍ତି?
ପିମ୍ପୁଡ଼ିଆରୁ ପନ୍ଦର ଜଣ।
ପନ୍ଦର ଜଣ। କେତେ ଲାଖେ ନିଆହଉଛି ଆମର?
ଆଠଶହ ପଚାଶ।
ପିମ୍ପୁଡିିଆ ପରେ ହଉଛି ଆମ୍ବପାାଳ ନାଇଁ କି?
ଆଜ୍ଞା।
ଆମ୍ବପାଳରୁ ଆମର କେତେ ଜଣ ଆସୁଛନ୍ତି?
ଆମ୍ବପାଳରୁ ବାରଜଣ ଭଳିଆ।
ସେଠୁ କେତେ ନିଆହଉଛି?
ସେଠୁ ବାରଶହ ଲେଖେ ଦେଉଛନ୍ତି।
ବାରଶ ଆମ୍ବପାଳ ପଡେ ନୂଆଡିହି।
ଆଜ୍ଞା।
ନୂଆଡିହରୁ ଆମର କେତେ ଆସୁଛନ୍ତି?
ନୂଆଡିହିରୁ ଦଶଜଣ।
ଦଶଜଣ। ଅ ନୂଆଡିହରୁ ଆମର ଅରୁଣ ପିଲା କେତେ ଆସୁଛନ୍ତି?
ଅରୁଣ ପିଲା ପନ୍ଦର କୋଡିଏ ଜଣ ଭଳିଆ।
ହନୁମାନ ପନ୍ଦର କୋଡିଏ ଆଉ।
ଆଜ୍ଞା।
ହଁ ଅନୁମାନ କରି ସେମିତି ଗୋଟେ କହିବା ଆଉ।
ଆଜ୍ଞା।
ଆଚ୍ଛା। ଓ ଏଠୁ ପିମ୍ପୁଡିଆର ଅନୁମାନ କେତେ ପିଲା ଆସୁଛନ୍ତି?
ପିମ୍ପୁଡିଆରୁ ପନ୍ଦରରୁ କୋଡ଼ିଏ ଭିତରେ ଅନୁମାନରେ
ଆମର କାଲି ଏ ନାମଲେେଖା ତିନି ଜଣଙ୍କର ହେଇଛି।
ଆଜ୍ଞା।
କୋଉଠିକାର ପିଲା ସେମାନେ ସବୁ।
ଗୋଟେ ହଉଛି ଭୂସଳ ରୁ। ଆଉ ଗୋଟେ କୀର୍ତ୍ତନପୁର ଆଉ ଗୋଟେ ଯେ ଆମ୍ବପାଳରୁ।
ଆମର ମୁରୁଗା ପଟରୁ ଆଉ ଟିକିଏ ବୁଲାବୁଲି କଲେ। ଭାବୁଛି ଆସିବି।
ଆଜ୍ଞା।
ମୁରୁଗା କାହିଁସିରି ଆଉ ଡେଙ୍ଗା ବାହାଳି।
ଆଜ୍ଞା।
ଆମେ ଟିକେ ଯିବା କଥା। ଅ ଛୁଟି ପରେ ଆମେ ଆଉ। ଏଇଟା ଯେହେତୁ ପାଖ ଏରିଆ ଉପରେ ଟିକେ ଆମେ ଧ୍ୟାନ ଦେବା।
ଆଜ୍ଞା।
କାହିଁକି ମୁଁ ଚିନ୍ତା କରୁଛି ଆମେ ବୋତଲ ଅଣ୍ଡା ଟାକୁ। ବନ୍ଦ କରିଦବା।
ହଁ।
କାରଣ ବୋତଲ ଅଣ୍ଡାରେ ଆମ ସମୟ ଅଧିକ ଯାଉଛି ପଇସା ବି ଅଧିକ ଖର୍ଚ୍ଚ ହଉଛି। ଜି। ହୁଁ।
ଆଜ୍ଞା ଦୁଇଟା ପିଲା ଆଉଛନ୍ତି, ବୋତଲଣ୍ଡାରୁ।
ଚାରିଟା ଆସୁଥିଲେ। ଚାରିଟା ଆସୁଥିଲେ।
ବର୍ତ୍ତମାନ ତ ଦିଟା ଆଉଛନ୍ତି।
ଆଉ ଦୁଟା ପିଲା ଆସୁନାହାନ୍ତି?
ଏଇ କେତେ ଦିନ ଆବସେଣ୍ଟ ରହୁଛନ୍ତି।
ଆଜି ଟିକେ ତାଙ୍କ ସହିତ ଯୋଗାଯୋଗ କର କଣ ତାଙ୍କର ସ୍ଥିତି।
ଆଜ୍ଞା।
ନହେଲେ ଆମେ ଗାଡି ବନ୍ଦ କରିଦବା।
ଆଜ୍ଞା।
ଆମେ ଅଯଥା ଦଶ କିଲୋମିଟର ଯିବା ଆସିବା କୋଡ଼ିଏ କିଲୋମିଟର ସେଇଠି ହେଇଯାଉଛି। ମାନେ ଡେଲି। ପ୍ରତିଦିନ ଆମେ କୋଡିଏ କିଲୋମିଟର ସେପଟକୁ ଯିବା ଆସିବା କରୁଛେ।
ଆଜ୍ଞା।
ତେଣୁ ଆମର ସେପଟ କିଲୋମିଟର ବଢି ଯାଉଛି।
ହଁ ଦଶ ବାର କିଲୋମିଟର ର ଭଳିଆ ବଢି ଯାଉଛି।
ଆମେ ସେଟା ବନ୍ଦ କରିଦେଇକି ଉ ଗାଁ ଭିତରେ। ଆଉ ନୂଆ ଫୋନ ଟାକୁ ଧ୍ୟାନ ଦେଲେ। ମୁଁ ଭାବୁଛି ଅଧିକ ହେଇପାରିବ।
ହଁ ବନ୍ଦାଳ ଆଉ। ନୂଆବନ ଭିତରେ ଟିକେ ବୁଲିଲେ ହେଇଯିବ।
ତେଣୁ କାଲି ରବିବାର ଅଛି ଆମେ ଟିକେ ସେପଟକୁ ଅ ଜଣେ ଦି ଜଣ ଗଲେ ବାରି ହବ।
ଆଜ୍ଞା।
ତେଣୁ ଅ ଯଦି ସେପଟ ଟା ଆମର ଅଧିକ ବଢିଯିବ ଆମେ ବୋତଲରା ଟା ବନ୍ଦ କରିଦବା।
ଆଜ୍ଞା।
କାରଣ ବୋତଲଣ୍ଡା ଟା ଆମର ଅଧିକ ଖର୍ଚ୍ଚ ହଉଛି, ଭୁବନରୁୁ ଆମେ କେତେ ଟଙ୍କା ରଖିଛେ ଆସିବା ପାଇଁ? ବଡ଼ା?
ଉଁ ନଅଶହ।
ଭୁବନରୁ?
ଆଜ୍ଞା।
ଆଛା, ନୂଆଭୁବନରୁ?
ନୂଆ ହବନ ଭୁବନ ଗୋଟେ ତ।
ଗୋଟେ?
ଆଜ୍ଞା।
ତେଣୁ ଭୁବନ, ନୂଆ ଭୁବନ ଟା ଯଦି ଗୋଟେ ବନ୍ଦାଳ?
ବନ୍ଦାଳ ଟା ନଅଶହ ପଚାଶେ।
ହଉ ଆ ତାହଲେ।